ହଁ ମ୍ୟାଡ଼ାାମ ନମସ୍କାର।
ହଁ ହଁ ଭଲ ଅଛି।
ଆଉ କଁ କରିଛନ୍ତି ମୁଁ ଭଲ ଅଛି କଁ କରିଛନ୍ତି।
ଏଇ ମୁ ଗଛରେ ଟିକେ ପାଣି ଦଉଥିଲି ଆଉ ଆପଣ କଣ କରୁଛନ୍ତି।
ଆ ମୁଁ ଏଇଠି ବସିଥିଲି ଏପଟେ ତ ବର୍ଷା ହଉଛି ଆ ବାହରକୁ ବୁଲିବାକୁ ଯାଇନି ବସିଚି। ହଁ କଣ ଣ ଗଛ ଲଗେଇଛନ୍ତି ଆପଣ।
ଆମର ଲାଗିଛି ଅମୃତଭଣ୍ଡା ଗଛ ବାଇଗଣ ଗଛ
ଅ ହଁ।
ଲଙ୍କା ଗଛ ଏପଟେ ବଡ ବଡ ଗ ଛ ଲାଗିଛି ଆମ୍ବ ଗଛ ନିମ୍ବ ଗଛ
ହୁଁ ହୁଁ।
ଏମତି ଲାଗିଛି ଆଉ।
ବର୍ଷା ହଉନି ବଧେ ସେପଟେ ନା କଣ।
ନାଇଁ ଆଜି ଏପଟେ ବର୍ଷା ନାହିଁ ଟିକେ ମେଘୁଆ ପାଗ ହିଁ କରିଚି।
ହୁଁ ହୁଁ।
ବର୍ଷା ନାହିଁ ଏପଟେ।
ହୁଁ ହୁଁ।
ଆପଣଙ୍କୁ ସେଠି ତାହେଲେ ଭଲ ଥଣ୍ଡା ଲାଗୁଥିବେ ଆଉ।
ହଁ ଥଣ୍ଡା ଲାଗେ କଁ ଖାଇଥିଲେ।
ଆଜି ମୁଁ ଦିନରେ ଖାଇଥିଲି ଭାତ ଡାଲି ଆଉ ଏଇ ଯୋଉ ଛୁଇଁ ବେସର ଶାଗ ଏମିତି ଖାଇଥିଲି।
ହୁଁ ହୁଁ।
ଆଉ ଆପଣ କଁ ଖାଇଥିଲେ?
ମୁଁ ଭାତ ଆଉ ମାଛ ତରକାରୀ ଖାଇଥିଲି।
ଓହୋ ଆଉ ମାଛ ତରକାରୀ କେମିତି ବନେଇଥିଲେ?
ଅ ମାଛ ତ ଆଜି ମାନେ ଝୋଳ କରିଥିଲି। ମାଛ ତ୍ ଫାଷ୍ଟ ଭାଜିି ଦେଇ କି ନା ଆଁ ତାପରେ ଅଦା ରସୁଣ ଟମାଟୋ ପିଆଜ ଜିରା ସବୁ ପକେଇକି ବାଟିକିନା ତାର ଗୋଟେ ପେଷ୍ଟ ବନେଇଥିଲି। ତାପରେ ତେଲ ପକେଇକି ସୋରିଷ ପକେଇଲି ତାପରେ ସେଠି ପିଆଜ ପକେଇକି ସେଟା ଭାଜି ହେଲା ପରେ ସେଇ ଅଦା ରସୁଣ ପେଷ୍ଟ କୁ ପକେଇକି ତାପରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ମସଲା ଗୁଣ୍ଡ ସବୁ ପକେଇକି ତାକୁ କସିଲି ଫାଷ୍ଟ କେତେ ସମୟ କସିଲା ପରେ ହୁଁ ତାପରେ ସେଇଠି ମାଛ ପକେଇକି ଘାଣ୍ଟିଲି ତାପରେ ସେଠି ପାଣି ଦେଇଦେଲି। ସେଇଟା ଫୁଟିଲା କେତେ ଟାଇମ୍ ପରେ ହେଇଗଲା ମାଛ ତରକାରୀ।
ଭଲ ଆଉ ଭଟ ଟ୍ ବନେଇଛନ୍ତି ଆଉ
ହୁଁ।
ଆ ଆଉ ଆଜି ତାହେଲେ କୁଆଡେ ବର୍ଷା ପାଇଁ ବୁଲି ଯାଇ ନଥିବେ?
ନାଇଁ ବୁଲି ତ ବାହାରକୁ ତ ଯାଇ ହଉନି ଘର ଭିତରେ ହିଁ ବ ଆଉ ବର୍ଷା ତ ପୁରା ଲାଗି ରହିଛି ଛାଡୁନି ଜମା
ହୁଁ।
ହୁଁ।
ଆଉ
ଆପଣଙ୍କ ପାଖାପାଖି କଣ ଏମିତି ଅଛି ଦର୍ଶନୀୟ ସ୍ଥାନ?
ଆଁ ଏମିତି ତ ବହୁତ ଜାଗା ଅଛି ଆ ମୁଁ ମାନେ ମୁମ୍ବାଇ ତ ଅଛି ମୁମ୍ବାଇରେ ତ ବହୁତ ଜାଗା ଅଛି ବୁଲିବା ପାଇଁ ଆଉ ଏଇ ଆମ ଘର ପା ପାଖରେ କେତେ ଗୁଡେ ମନ୍ଦିର ଯେମିତି ଶିବ ମନ୍ଦିର ଅଛି ଏମି ତି ପାହାଡ ଉପରେ ଅଛି ଆଉ ଗୋଟେ ଜାଗା ଲୋନାବାଲା ବୋଲି ଅଛି। ଆଉ ଉଁ ଜଗନ୍ନାଥ ମନ୍ଦିର ଅଛି ଏଇଠି ଓଡିଆ ମାନଙ୍କର।
ହୁଁ।
ଆଉ ସେଇଠି ଓଡିଆ ପୂଜାରୀ ବି ରୁହନ୍ତି ମାନେ ସବୁ ସେଇଠି ଓଡିଆ ଲୋକ। କ ମାନଙ୍କ ଦ୍ୱାରା ହେଇଛି ସେଗାରା ମାନେ ମନ୍ଦିରଟା ଆଉ
ଭର୍ନ।
ଆଉ ତ ଆଉ କୋଉଠି ତମେ ଜାଣିନି ଏବେ ଏବେ ନୂଆ ଆସିଚି। ଆ ରହିଲା ପରେ ସବୁ ଜାଣିବି ଆଉ
କେମିତି ଶିବ ମନ୍ଦିର ଭଲ ଲାଗେ ଜଗନ୍ନାଥ ମନ୍ଦିର ତ ଭଲ ଲାଗୁଥୁବ?
ହଁ ଭଲ। ବହୁତ ବଡ ଜଗନ୍ନାଥ ମନ୍ଦିର ଅଛି ଏଠି। ଆଉ ଏମିତି ଓଡିଆ ମାନଙ୍କର ଯେମିତି କିି ସାବିତ୍ରୀ ବ୍ରତ, ସୁଦଶା ବ୍ରତ ହେଲେ ସେଇଠି ସବୁ ପୂଜା କରାଯାଏ ଓଡିଆ ସ୍ତ୍ରୀ ଲୋକମାନେ ଆସନ୍ତି ଓଡିଆ ନନା ଆସନ୍ତି। ତ ମିଶିକି ଯେମିତି ଆମ ଓଡିଶାରେ ପାଳନ କରାଯାଏ ଏଇଠି ବି ସେମିତି କରାଯାଏ।
ଆମ୍ଲ ଯେମିତି ଏଠି ରଥଯାତ୍ରା ହୁଏ ସେଇଠି ବି ହଉଛି ନା।
ହଁ ସେଇଟା ତ ମୁଁ କହିପାରୁନି କିନ୍ତୁ ହଉଚି ବୋଲି ଜାଣିଚି।
ଆପଣ ଦେଖି ଯାଇନାହାନ୍ତି ବଧେ।
ମାନେ ମୁଁ ମନ୍ଦିରକୁ ଯାଇଚି କିନ୍ତୁ ଉ ଉ ରଥଯାତ୍ରା ତ ହଉଥିବ ନା ମନ୍ଦିର ହେଇ ମୁଁ ସେଇଟା ଭଲ ସେ ଜାଣିନି।
ହୁଁ ଆପଣ ନୂଆରେ ଅଛନ୍ତି ନା ସେଇ ଜାଣିପାରିନଥିବେ।
ହଁ ସେ
ଆଉ କୋଉ କୋଉ ମନ୍ଦିର କୁ ଦର୍ଶନ କରି ଗଲେଣି?
ମୁଁ ଖାଲି ଜଗନ୍ନାଥ ମନ୍ଦିର ଯାଇଚି ଆଉ ଶିବ ମନ୍ଦିର ଯାଇଚି। ଆଉ ଏଇଠି ଗୋଟେ ଗଣେଶ ମନ୍ଦିର ଅଛି ଗୋଟେ। ମାନେ ବଡ ମନ୍ଦିର କିନ୍ତୁ ମୁଁ ଯାଇନି ଖାଲି ଶୁଣିଚି। ଗଣେଶ ଙ୍କର ଗୋଟେ ବହୁତ ବଡ ମନ୍ଦିର ଅଛି ଆଉ ଆ କଣ କୁଆଡେ ଯାଇଛନ୍ତି ବୁଲିଆକୁ?
ମୁଁ ଓଡିଶା ବାହାରେ ତ ଉଁ ମାନେ ଯାଇନି। ଓଡିଶା ଭିତରେ ସେମିତି କିଛି କିଛି ଜାଗା ବୁଲି ଚି ପୁରୀ ମନ୍ଦିର ଯାଇଚି ଏଇ କପିଳାସ ମନ୍ଦିର ଯାଇଚି।
ହଁ ହଁ।
ଆହୁରି ଏପଟେ ହରିଶଙ୍କର ଯାଇଛି ସବୁ।
କୋଉ ଠାକୁରଙ୍କୁ ବେଶୀ ଭଲ ପାଆନ୍ତି ମାନେ ମାନନ୍ତି।
ସବୁ ସେମିତି। ମାନେ ସମସ୍ତଙ୍କୁ ମାନେ ଭଗବାନେ ଯେହେତୁ ଆମର। ଉୁଁ ହୁଁ ଆମେ ଜଗନ୍ନାଥ କୁ ସମସ୍ତେ ମାନୁନା।
ହଁ ଜଗନ୍ନାଥଙ୍କୁ ତ ସମ ଓଡିଆଙ୍କର ସେ ସମସ୍ତଙ୍କ ପ୍ରିୟ। ଆଉ ଆପଣ କୋଉ କୋଉ ଓଷା କରନ୍ତି ନା?
ମୁଁ କରେ ଆ ଏଇ ଏମତି ଉଁ ଅଛି ମୋର ମାନେ କଣ ସେଇଟା କହନ୍ତି। ଆଁ ଭାଇ ର ପୂଜା ଗୋଟେ କରାଯାଏ ସେଇଟା କରେ। ଆଉରି। ଆଉ ଆଉ କଣ ଝ ହଁ ଶିବରାତ୍ରି ଗୋଟେ କରେ।
ହୁଁ ହୁଁ।
ଆଉ ଆଉରି ବି ଏମତି। ଅଛି ପୂଜା ଗୁଡାକ ଯେ କିଛି କିଛି କରେ ମାନେ ଉ ପୁରା ଭୋକରେ ରହେନି କିଛି କିଛି ଖାଏ କରେ ଆଉ କେତେଟା ଏମିତି କରେ ଆଉ।
ହଁ ହଁ।
ଆଉ ଆପଣ କଣ କଣ କରନ୍ତି?
ମୁଁ ତ ମୁଁ ବି ସେଇ ଶିବ ରାତ୍ର କରେ। ଆଉ ଦଶହରା କରେ ଆ
ହଁ ଦଶହରା ପୁରା ଦଶ ଦିନ ଯାଏଁ ସେଇ ନବରାତ୍ର ପୂଜା କରନ୍ତି ପୁରା।
ସେଇ ନବରାତ୍ର ପୂଜା ନାହିଁ କିନ୍ତୁ ଆମର ଦଶହରାରେ ଗୋଟେ ପୂଜା ହୁଏ। ଆ ଯୋଉଟା କି ମାନେ ଶିବ ଠାକୁରଙ୍କୁ ଆଉ ସାବିତ୍ରୀତ କରେ ଆଉ। ଆଉ ଙ୍କଣ କରେ ଗୁରୁବାର ସୁଦାଶ ବ୍ରତ ଏଇଗୁରାକ।
ହୁଁ ହୁଁ।
ଆଉ ଖୁଦରୁକୁଣି
ଓହୋ ଖୁଦୁରୁକୁୁଣୀ ବି ପୂଜା କରନ୍ତି?
ହଁ ଆପଣ କରିଛନ୍ତି କେବେ ଖୁଦୁରୁକୁଣୀ।
ହଁ ମୁଁ ବହୁତ ବର୍ଷ ପୂର୍ବେ କରିଥିଲି ମାନେ।
ବର୍ଷେ ନା ଦି ବର୍ଷ ଏମତି କରିଥିଲି ବେଶୀ କରିପାରି ନଥିଲି।
ହୁଁ
ମୋର ଦେହ ଟିକେ ଠିକ୍ ରହେନି ତ ମାନେ ମୁଁ ଏମତି ଭୋକରେ ରହିଲେ ଟିକେ ମୋ ଦେହ ଟିକେ ବେଶୀ ଭଲ ରହେନି ତ ସେଥିପାଇଁ ବେଶୀ ମୁଁ ଏଇ ପୂଜା ପର୍ବ ଗୁଡାକ ମାନେ ଠାକୁରଙ୍କୁ କିନ୍ତୁ ଭ ଭୋକରେ ରହିକି ପୂଜା କରେନି ବେଶୀ
ହଁ ହଁ।
ଏଇ ଫଳମୂଳ ଘରିକା ବି ଖାଇକି ରହେ। କିନ୍ତୁ କିଛି କିଛି ଖାଇକି ହିଁ କରେ ମୁଁ
ହଁ ଭଲ
ହଉ ମ୍ୟାଡାମ ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି।
ହ୍ୟାଲୋ।
ଆଲୋ। ହ୍ୟାଲୋ ହ ହଁ ହଁ
ହଁ ମୁଁ କହିଲି ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ଆପଣ କେତେ ବଢିଆ ଆପଣଙ୍କ ଜାଗାର କହିଲେ ସବୁ ମନ୍ଦିର ଗୁଡାକ ପର୍ବପର୍ବାଣି କହିଲେ
ତାଙ୍କ ସହିତ ବି କଥା ହେଇ ଭଲ ଲାଗିଲା ଥା
ହଁ ମ୍ୟାଡ଼ମ୍ ହଉ ହଉ ଠିକ ଅଛି ମ୍ୟାଡ଼ମ୍ ରଖୁଛି।
ହଁ।